ଆଜ୍ଞା ନମ
ନମସ୍କାର ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କେମିତି ଅଛନ୍ତି?
ଭଲ ଅଛି ଆପଣ କୋଉଠୁ କୋହୁଥିଲେ ଭାଇ? ଆଜ୍ଞା ଭୁବନେଶ୍ୱର କୋଉ ଜାଗାରୁ କୋହୁଥିଲେ?
ଆଁ ମଞ୍ଚେଶ୍ୱର ଏରିଆରୁ।
ମଞ୍ଚେଶ୍ୱରରୁ କୋହୁଥିଲେ?
ଆଜ୍ଞା। ଆପଣ ଆପଣ ଏବେ
ଏବେ ଶାଶୁଘରେ ରହୁଚି।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଭଲ।
ଆପ ଙ୍କ ହଁ ଆପଣ ସେଇଠି କଣ ଜବ କରନ୍ତି ନା ନିଜ ଘର ନା କଣ?
ନା ନା ଜବ କରୁଚି ମୁଁ ଏଠି ସ୍କୁଲରେ ଡିଜାବୁଲ ସ୍କୁଲରେ ହେଣ୍ଡିକେଫ୍ଟ ସ୍କୁଲ।
ଆଛା ଆଛା ଡିଜାବୁଲ ସ୍କୁଲରେ ଜବ କରୁଚନ୍ତି।
ଆଜ୍ଞା।
ସେଇଠି ମଞ୍ଚେଶ୍ଵର ଅଛି।
ହଁ ମଞ୍ଚେଶ୍ଵରରେ ଅଛି ଆ ଡିସାବିଲିଟି ସ୍କୁଲ। ସବୁ ଡିଜାଇବୁଲ ପିଲାମାନେ ଏଠି ପାଠ ପଢ଼ାନ୍ତି।
ସେଇଟା ମଞ୍ଚେଶ୍ଵର କୋଉ ଏରିଆରେ କହିଲେ ଭାଇ?
ଆ ଗାଡକଣ ଏରିଆରେ।
ଗାଡକନ ଆଛା। ଉଁ ଭଲ ସେଇଠି ଗମେଣ୍ଟ ସର୍ଭିସ ନାଇ।
ନାଇଁ ଇନଜିଓ।
ଆଛା ଏନଜିଓରେ ଅଛନ୍ତି ହଁ ହଁ କେତେ ଦିନ ହେଲାଣି ରହିଚନ୍ତି?
ମୁଁ ପ୍ରାୟ ଦଶ ବର୍ଷ ହେଇଗଲାଣି।
ହଁ।
ଆଜ୍ଞା।
ଆପଣଙ୍କର କ୍ୱାଲିଫିକେସନ କଣ?
ଆଁ ଦଶମ
ଦଶମ ଯାଏଁ ପଢିଛନ୍ତି।
ଆଜ୍ଞା ମୁଁ ଡ୍ରାଇଭର ଡ୍ରାଇଭର ଭାବରେ କାମ କରୁଛି।
ଆଚ୍ଛା ଆଚ୍ଛା ହଉ ଭଲ।
ଆଜ୍ଞା ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ଆଜ୍ଞା। ଆପଣଙ୍କ ଘର ଟା ନିଜ ଘର ଟା କୋଉଠି ଭାଇ? ଅନୁଗୁଳ ଅନୁଗୁଳରେ। ଭୁବନେଶ୍ଵର ରହିଛନ୍ତି ବହୁତ ଭଲ କଥା। ଘରେ ସମସ୍ତେ କିଏ କିଏ ଅଛନ୍ତି?
ହଁ ଘରେ ଭାଇ ଭଉଜ ପୁତୁରା ଝିଆରୀ ସମସ୍ତେ ଅଛନ୍ତି।
ଆପଣ ମ୍ୟାରେଜ କରିନାହାନ୍ତି?
ନାଇଁ ଅନମ୍ୟାରେଡ।
ହୁଁ ମାନେ କଣ ମ୍ୟାରେଜ ହେଇନି ନା କରିବେନି ନା କଣ?
କରିବିନି ବୋଲି ଡିସାଇଡ କରିଛି।
କାହିଁକି ଏମିତି ଡିସିସନ?
ହଁ ଏଠି ତ ଅନାଥ ପିଲା ମାନଙ୍କ ପାଖରେ ରହୁଛି ଦେଖୁଛି ସବୁ। ସିଚୁଏସନକୁ। ଏଇଭଳିଆ।
ନାଇଁ ହ ହଁ ଭାଇ ମୁଁ ଆପଣ ଯାହା କହୁଛନ୍ତି ମୁଁ ସେଇଟା ବୁଝୁଛି ଆଁ ଗୋଟେ କଥା ମୁଁ ଯେତିକି ଷ୍ଟଡି କରେ ଆମ ଲା ଜୀବନରେ ସମସ୍ତେ ଆମେ ଯୋଉ ପରୀକ୍ଷା ସବୁ ଦଉଚେ ନା।
ଆଜ୍ଞା।
ଆଉ ହୁଏତ ଆମର ଆ ଉତ୍ତର ଲେଖିବା ଖାତା ଟା ଗୋଟିଏ ପ୍ରକାର ସାଧା ଖାତା ସମସ୍ତେ ଦିଆଯାଇଛି କିନ୍ତୁ ଅ ସେଥିପାଇଁ ପ୍ରଶ୍ନ ପତ୍ର ଟା ସମସ୍ତଙ୍କ ପାଇଁ ଅଲଗା ଅଲଗା।
ଆଜ୍ଞା ଆଜ୍ଞା ସେ ତ ଠିକ ଜୀବନ ଶୈଳୀ ହି ସେୟା।
ଆଜ୍ଞା ଆପଣଙ୍କ ଜୀବନରେ ସେଇଟା ଏକା ଜିନିଷ ଘଟିବ ବୋଲି ଆପଣ କାହିଁ ଭାବୁଛନ୍ତି? ସମାଜରେ ହଁ ସମାଜ। ସେ ଭାଇ ମୁଁ ଗୋଟେ କଥା କହୁଛି।
ଆଜ୍ଞା।
ସମାଜରେ ବିବାହ ଗୋଟେ ଅଂଶ।
ଆଜ୍ଞା।
ବୈବାହିକ ଜୀବନ ମୁଁ କହୁନି ସେଟା ପୁରା ଠିକ କିବା ଭୁଲ କିନ୍ତୁ ସେଇଟା ଆମ ସଂସାରର ନିୟମ ଭାଇ ସେ ନିୟମକୁ ଭାଙ୍ଗିବାକୁ ଆମେ କିଏ। ବିବାହ କରିବାଟା ନିହାତି ଦରକାର। କାହିଁ ମନା କରୁଛନ୍ତି ଦେଖନ୍ତୁ ଜୀବନରେ ଗୋଟିଏ ସ୍ୱାମୀ ସ୍ତ୍ରୀର ସମ୍ପର୍କ ସବୁ ସମ୍ପର୍କଠାରୁ ଉର୍ଦ୍ଧ୍ୱରେ। କାରଣ ବୃଦ୍ଧ ଅବସ୍ଥା ଆପଣଙ୍କୁ ଯେତେବେଳେ ହେଇଯିବ ଆପଣଙ୍କ ବାପା ମା ସେତେବେଳେ ତାଙ୍କ ସମୟରେ ସେମାନେ ତାଙ୍କ ବାଟରେ ପଳେଇଥିବେ ପୁତୁରା ଝିଆରୀ ଆଜିକାଲି ପଳେଇଲେଣି ନିଜେ କହୁଛନ୍ତି। ବାପା ମା ପଳେଇ ଇବେ ଭାଇ ଭାଉଜ ପଳେଇବେ ଏମିତି ହି ନିଜେ ବାହା ହେଇ ସାରିଲା ପରେ ମାନେ ପୁଅ ଝିଅ ଯାହାକୁ ଆପଣ ନିଜେ ଜନ୍ମ ଦେବେ ସିଏ ବି ତାଙ୍କ ବାଟରେ ପଳେଇବେ କିଏ ଚାକିରି କରି ପଳେଇବ ଝିଅ ଶାଶୁଘରକୁ ପଳେଇବ ପୁଅ ଚାକିର କରି ବୋହୂ କୁ ନେଇ ପଳେଇବ। କିନ୍ତୁ ଆପଣଙ୍କ ପାଖରେ ଯଦି ବୃଦ୍ଧ କଳରେ କିଏ ସାହାରା ଥିବ ସିଏ ହଉଛି ଆପଣଙ୍କ ସ୍ତ୍ରୀ।
ହଁ ସେଇଟା ତ ସ୍ୱାଭାବିକ କଥା।
ଯେମିତି କେହି ନଥିବେ ଏଟା ଚିରନ୍ତନ ସତ୍ୟ ଭାଇ। ଏଇଟା ମୁଁ ମୋ ସ୍ୱାମୀକୁ ସବୁବେଳେ କୁହେ ମୋ ସ୍ଵାମୀ ବି ମତେ କୁହନ୍ତି ମୁଁ ବି ଜାଣିଛି ଯେ ମାନେ କେହି ମ ମୃତ୍ୟୁ ପର୍ଯ୍ୟନ୍ତ ସାଥ ଦେବେନି।
ଆଜ୍ଞା ସେଇଟା ଠିକ ଯେ କିନ୍ତୁ? ମୋ ମାଇଣ୍ଡ ରେ ଏୟା ଡିସାଇଡ୍ କି ବାପା ମା ତ ଚାଲିଗଲେ ଆଉ ତାପରେ ସାନ ଭାଇକି ବି ବାହାଘର କରିଦେଲେ। ତାର ପୁଅ ଝିଅ ହେଇଗଲେଣି ପୁଅ ଟେ ଝିଅ ଟେ। ଆଉ ବଡ ଭାଇ ତ ଅନ୍ଲେଡି ମେରେଜ। ସେ ତାଙ୍କ ତାଙ୍କର ପୁଅ ଝିଅ ପାଠ ପଢିବାକୁ ନବମ ଦଶମ ପଢିଲେଣି।
ଆପଣଙ୍କୁ ଛାଡିକି ଆପଣଙ୍କ ସାନ ଭାଇଙ୍କୁ ବାହାଘର କରିଦେଲେ ଆପଣ ମନା କରିଥିବେ ନିହାତି।
ହଁ ମୁଁ ମନା କରିବା ହେତୁ ହିଁ କଲେ। ତାପରେ ବାପା ମାଙ୍କ ଦେହ ବହୁତ ଅସୁସ୍ଥ ହେଇଯାଇଥିଲା ମୁଁ ସେଥିରେ ବି ଜି ରହିଲି ଟିକେ ଅଧିକ ତ ସେଥିପାଇଁ ମା ବି କହିଲେ କି ଆଉ ତୁ ତ ମା ରାଜ୍ ରାଜି ହଉନୁ ଆଉ ସେଥିପାଇଁ ଉଁ ସାନ ଭାଇକି ବିବାହ ହେଲେ କରିଦିଅ ବୋଲି କହିବାରୁ ତାଙ୍କୁ ବିବାହ କରିଦେଲୁ ସେ ବି ଖୁସିରେ ଅଛନ୍ତି ସମସ୍ତେ ଖୁସିରେ ଅଛନ୍ତି ଆଜ୍ଞା।
ଆଚ୍ଛା ସମସ୍ତେ ଖୁସିରେ ଅଛନ୍ତି ସେଟା ଭଲ କଥା କିନ୍ତୁ ଆପଣ ହଉ ଠିକ୍ ଅଛି ଆପଣଙ୍କ ଚିନ୍ତାଧାରା ଅନୁସାରେ ଆପଣ ନିଜର ଲାଇଫ ବଚିଚନ୍ତି।
ହଁ।
ସେଥିରେ ମୁଁ କିଛି କହିବିନି କିନ୍ତୁ ମୁଁ ଯେତିକି ଆପଣଙ୍କ ଠୁ ହୁଏ ତ ମୁଁ ସାନ ହେବି ଦୁନିଆକୁ ଯେତିକି ବୁଝିଛି ସେତିକି କହିଲି।
ହଁ ନିଶ୍ଚିନ୍ତ ଏଇଟା ସ୍ୱାଭାବିକ କଥା କିନ୍ତୁ ଦେ ଦେଖନ୍ତୁ ଆଜିର ଦୁନିଆରେ ବି ଆମେ ଯୋଉ ସଂସ୍ଥାରେ କାମ କରୁଚେ କି ଯୋଉଠି ଆମେ ରହିଛେ ଯୋଉଠି ଆମକୁ ସ୍ ଅ ଖାଦ୍ୟ ପେୟ ଅବା ସାଲେରୀ ସବୁ ମିଳୁଛି ସେଇଠି ଆମେ ଦେଖୁଛେ ଯେ ପିଲା ଏମିତି ପିଲା ଅଛନ୍ତି କି ଯାହାକି ତାଙ୍କ ଜୀବନ ଶୈଳୀ ଅଲଗା।
ହଁ ନିଶ୍ଚିନ୍ତ।
ତାଙ୍କୁ ସାଥ
ତାପରେ ଭାଇ ଆଉ ଟେ କଥା ହେଲା କିି କଣ କହିଲେ ସମସ୍ତଙ୍କର କର୍ମର ଫଳ ସମସ୍ତଙ୍କୁ ଭୋଗିବାକୁ ପଡ଼େ।
ହଁ ସେଟା ତ ସଭାବକ କଥା ଯାହା ଜଗନ୍ନାଥ ଲେଖିଉ ଭଗବାନ ଲେଖି ଖିଦେଇଛନ୍ତି ସେୟା ଯାହା ଆମର ଏଇ କପାଳରେ ଲେଖା ଅଛି ସେଇଟା ତ ଘଟିବ ନିଶ୍ଚିତ।
ପାଳରେ ଲେଖିଛନ୍ତି ଆମ କର୍ମ ଭାଇ ଆମେ ଯାହା କରୁଚେ ସେଟାରୁ ମିଳିବ।
ଆଜ୍ଞା ଆଜ୍ଞା ସେଟା ତ ସ୍ୱାଭାବିକ କଥା।
ଗାନ୍ଧାରୀ ଯେତେବେଳେ ପଚାରିଲେ ତାଙ୍କର ଶହେଟା ପୁତ୍ରଙ୍କର ମୃତ୍ୟୁ ହେଲା ଶ୍ରୀକୃଷ୍ଣଙ୍କୁ ଗୋଟିଏ କଥା ପଚାରିଲେ ଗାନ୍ଧାରୀ କି ପ୍ରଭୁ ମୁଁ କଣ ପାପ କରିଥିଲି ମୋର ଆଜି ଶହେଟା ବିଧ ବା ବୋହୂଙ୍କ ମୁହଁ ମତେ ଦେଖିଆକୁ ପଡିଲା। ମୋ ମା ହେଇକି ଏ ସବୁ କେତେ ମିତି ସହିବି କାରଣ ଗୋଟେ ମା ର ଯେତେବେ ଗୋଟେ ପୋ ଗୋଟିଏ ପୋ ପଳଉଛି ସେ ଅଧୈର୍ଯ୍ୟ ହେଇଯାଉଛି ଶହେ ପ ପୁଅ ଘରେଇ ଥିବା ମା କେବେ ଧର୍ଯ୍ୟ ଧରି ରହିବ କି ସିଏ ବି ଗୋଟେ ମା ନା ସେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ କହିଲେ କି ଆପଣଙ୍କ ଏଇଟା ମୁଁ କିଛି କରିନି ଆପଣ ମୋତେ କାହିଁକି ଦୋଷ ଦେଉଛନ୍ତି ଏଟା ଆପଣଙ୍କ କର୍ମ ସେ ଦୁଇ ତିନି ଜନ୍ମ ପୂର୍ବରୁ ଗୋଟେ ଛୋଟ ଋଷିଙ୍କର ଝିଅଟିଏ ହେଇଥିଲି ସିଏ ଗାନ୍ଧାରି ଛୋଟ ପିଲା ଅବସ୍ ଥରେ ସେ ଋଷି ତାଙ୍କୁ ନେଇକି ଯାଇଥିଲେ ଗାଧୋଇବା ପାଇଁ ବାପା ଗାଧଉଛନ୍ତି ତାଙ୍କ ବାପା ଇଏ ନଈ କୂଳରେ ବସିକି ଆମର ଯୋଉ କଇଁଛ ଅଣ୍ଡା ଦିଏ ସେ ଅଣ୍ଡାକୁ ଗୋ ଟେ ଛୋଟ କାଠି ଧରିକି ଶହେ ଟା ପାଖାପାଖି ଅଣ୍ଡା ସେ ଫୁଟେଇ ଦେଇଛନ୍ତି ଯେତେବେଳେ ମା କଇଁଛ ଆସିକି ଦେଖିଲା ମୁଁ ଅଣ୍ଡାକୁ କାରଣ ସ ଅଣ୍ଡାକୁ ଫୁଟେଇକି ସେ ଛୁଆ ବାହାର କରିଥାନ୍ତା ଏ ତାକୁ ନଷ୍ଟ କରିଦେଇଛନ୍ତି ସେ ସେଠି ମନ ଦୁଃଖରେ ବହୁତ ତାକ୍ସ ସିଏ ବି ମାନା ସେ ମାଟି ଏତେ କଷ୍ଟ ପାଇକି ଅଭିଶାପ ଦେଇଥିଲେ କି ମୁଁ ଆଜି ଯେଉଁ କଷ୍ଟ ପାଇଛି ସେ ଦିନେ ନା ଦିନେ ଶୁ ସେଇ କଷ୍ଟ ପାଇବ ଆଉ ସେ କର୍ମଟା ତ ତାଙ୍କୁ ସେ କର୍ମଟା ତାଙ୍କୁ ଭୋଗିବାକୁ ପଡ଼ିଲା ଶ୍ରୀକୃଷ୍ଣ କହିଲେ ହୁ ଆପଣ ମତେ ଦୋଷ ଦଉଛନ୍ତି ମୁଁ କଣ କହିଲି ମୁଁ କିଛି ନୁହେଁ ନିଜ କର୍ମ ହିଁ ସବୁ କିଛି
ହଁ ସେଇଟା ତ ଠିକ କଥା ଆଜ୍ଞା ଯାହା ଯେମିତି ଲେଖା ହେଇ ଛି ଯାହା ଭାଗ୍ୟରେ ଯାହା ସେ ତ କର୍ମର ଫଳ ନିଶ୍ଚିନ୍ତ ଭୋଗିବା
ଆ ଯଦି ଚାହୁଁ ନାହାଁନ୍ତି ମ୍ୟାନେଜ କରିବା ପାଇଁ ନ କରନ୍ତୁ କିନ୍ତୁ
ଆଜ୍ଞା
ମୋ ମତରେ ଆପଣଙ୍କ ଯୋଉ ଦିଗରେ ଅଛନ୍ତି ଏବେ ବହୁତ ଭଲ ଦିଗଟି ସେ ପିଲାମାନଙ୍କୁ କେତେ ହସ ଫୁଟଉଛନ୍ତି ପିଲାମାନଙ୍କୁ କେତେ ସାହାଯ୍ୟ କରୁଛନ୍ତି ଯାହାର କେହି ନାହାନ୍ତି ତାର ଆପଣ ସାହାରା ହଉଛନ୍ତି ଆଠୁ ବଡ ପରିବାର ଆପଣଙ୍କ ପାଖରେ କଣ
ଆମେ ତ ବହୁତ ଖୁସିରେ ମୁଁ ମୋ ନିଜକୁ ଫିଲ୍ କରେ କି ମୁଁ ଯେ ଏ ପିଲାମାନଙ୍କ ସାଥିରେ ଚଳୁଛି ତାଙ୍କୁ ହଁ ହୁଇଲ ଚେୟାର ରେ ନିଆଁ ଉଣା କରୁଛି ତାଙ୍କୁ ଖୁଆଉଛି ତାଙ୍କୁ ବାଥରୁମ କରାଉଛି ଏ ସବୁ କାମ କରି ମତେ ବହୁତ ଖୁସି ମିଳୁଛି
ଯାହା ହଉ ଭାଇ ଏଇ ଆପଥରେ ମୁଁ ଆପଣଙ୍କ କ ଗୋଟେ ଭଲ ମଣିଷଙ୍କ ଇତଧିପଦ କଥା ହେଇପାରିଲି ମୋତେ ଭାରି ଖୁସି ଲାଗୁଛି ସେ କଥା ଶୁଣିକି
ଆଜ୍ଞା
ଆଉ
ତାପରେ ଆମର ଷ୍ଟାଫ ବି ଏଠି ବହୁତ ଭଲ ଅଛନ୍ତି କାରଣ ସମସ୍ତେ ସମସ୍ତଙ୍କୁ କୋପରେଟ ଆଉ ଯିଏ ଯାହାବି ଆମେ ଲଞ୍ଚ ଆୱରରେ ଯିଏ ଯାହା ବାହାରାଫ ବି ଅଛନ୍ତି ସେମାନେ ଯାହା ଆଣିଥାନ୍ତି ସେୟାର କରି ଖାଉ ପିଲାମାନଙ୍କୁ ବି ଖୁଆଉ ଆଉ ଆମର
କେତେ ପିଲା ଅଛନ୍ତି ଆପଣଙ୍କର ସେଇଠି
ହଁ ହଷ୍ଟେଲ ରେ ରହୁଛନ୍ତି ଶହେ ପାଖାପାଖି ଆଉ ବାହାର କଲେକ୍ଟ ହେଇକି ଆସୁଛନ୍ତି ତିନିଟା ବସରେ ଆସୁଛୁ ଆସୁଛନ୍ତି ପ୍ରାୟ ଗୋଟେ ବସ ରେ ଆସୁଛନ୍ତି କୋଡିଏ ଆଉ ଗୋଟେ ବସ ରେ ପଚିଶ ମୋ ବସ ରେ ଆସୁଛନ୍ତି ସତର
ଆଚ୍ଛା ମୋ ବସରେ ଯୋଉ ପିଲାମାନେ ଆସୁଛନ୍ତି ତାଙ୍କୁ କେମିତି
ନାଇଁ ନାଇଁ ମୋ ବସ୍ ନୁହେଁ ମୋ ମୁଁ ଯୋଉ ବସ୍ ଟା ଚଲାଉଛି ଓ ସରି ହଁ ସେଇ ହଁ ନିଜେ ମୁଁ କଲେକ୍ଟ କରିକି ଆଣେ ମୁଁ ପିଲାଙ୍କ ସାଥିରେ ପ ଆଉ ଦଶ ବର୍ଷ ହେଲାଣି ରହିଲେଣି ଯେହେତୁ ମତେ ଭଲ ବି ଲାଗୁଛି ଏଇ ଜାଗା
ଆପଣ କୋଉଠୁ ଯାଇକି ସବୁ ପିଲାମାନଙ୍କୁ ନେଇକି ଆସନ୍ତି?
ପ୍ରତ୍ୟେକ ଡୋରଟୁ ଡୋର୍ ମାନିନ୍ୟାଯୋଉକି ହଁ ଭୁବନେଶ୍ୱ ସରେ ସଳଶ୍ରୀ ବିହାର ନୀଳାଦ୍ରି ବିହାର ପଟିଆ ପଟିଆ ଗାଁ ଗାଡ଼କଣ ଗାଡ଼କଣ ଗାଁ ରଙ୍ଗ ମାଟିଆ ପ ପାଟପଡା ଏସ୍ ଏସ୍ ନଗର ଚକିସିଆଣୀ ରସୁଲଗଡ଼
କେଉଁ ନଗର କହିଲେ ଭି ଶେଷ୍ ନଗର।
ଶନଗର
ଭିଶେଷ୍ ନଗର ଚକି ଚକିଶେଣେବି ନଉଚନ୍ତି।
ଆଁ ହଁ ଚକେଶିଆଣରୁ ଆଣୁଚି।
ଚକେଶିଆଣ କୋଉଁପଟେ ଏରିଆରେ ନିଅନ୍ତି ପିଲାଙ୍କୁ ମାନେ କେଉଁ ପଟେ କହିଲେ?
ଆଜ୍ଞା?
ଚକେଇଶେଣ କେଉଁ ପଟେ ଏରିଆରୁ ପିଲା ଜାଣନ୍ତି?
ପ୍ରାୟତଃ ସେ ଯୋଉ ଅ ପୋଲଟା ଅଛି ଏବେ ତିଆରି ପୋଲୋଟା ଯୋଉ ଅଛି
ସେଇଠୁ ଡାହାଣ ପଟକୁ ଯାଇକି ପୁଣି ବା ପଟକୁ ସଡନ୍ ବୁଲି ଗଲେ ସେଇ ଗଳିରେ ଦୁର୍ଗା ମଣ୍ଡପ ଦୁର୍ଗା ମଣ୍ଡପ ପାଖରେ।
ଯୋଉ ଚାହା ଦୋକାନ ଦୁର୍ଗା ମଣ୍ଡପ ପୋଲ ଚକେଇସିଆଣି ଯୋଉଠି ଲେଖା ହେଇଚି। ହଁ ମୋ ମୋଗାଁ ଚକେଇସିଆଣି ଲେଖା ହେଇଚି ହଁ ସେ ପଟରୁ କେଉଠି ବାଁ ପଟକୁ ଯାଆନ୍ତିନା ଡାହାଣ ପୁଟକୁ?
ହଁ ସେପ୍ ଆରପଟ ରୋଡ଼କୁ ଟଚ୍ କରିଗଲିକି ରାଇଟ୍ କୁ ଯାଇକି ପୁଣି ଲେଫ୍ଟକୁ ଟର୍ନ କରିଯାଏ।
ଆଚ୍ଛା ଆଚ୍ଛା ତାଭି
ତିନି ଜଣ ପିଲା ସେଇଠୁକୁ ଆସୁଚନ୍ତି। ସବୁ ଡୋରଟୁ ଡୋର କଲେକ୍ଟ କରେ ଆଉ। ହଁ ବାପା ମା ଯାର୍ ଯୋଉମାନେ ଅନାଥ ସେମାନେ ଆସିକି ହଷ୍ଟେଲରେ ରହୁଚନ୍ତି ଗମେଣ୍ଟ ମା ରେରେନ୍ସରେ ଆଉ ଯୋଉମାନେ ଆଉ ଯେଉଁ ମାନଙ୍କର ପ୍ୟାରେଣ୍ଟସ୍ ଅଛନ୍ତି ସେମାନେ ଅଁ ଗଡ଼ିରେ ଛାଡ଼ନ୍ତି ଆମେ ଆଣିକିଆସୁ ଏଠି ପାଠ ପଢେଇିକି ପୁଣି ଚାରିଟା ବେଳକୁ ନେଇ ଛାଡ଼ିଦଉ।
ମାନେ ସେଯେଉଁ ସ୍କୁଲଟା କଣ ଗଭର୍ଣମେଣ୍ଟ ସ୍କୁଲ୍?
ନା ଏନ୍ ଜିଓ
ଆଁ ସରି ସରି ହଁ। ଦିଇଥର ପଚାରିଦେଲି ଭୁଲରେ ଆଚ୍ଛା ଆଚ୍ଛା ହଁ ପଢେଇକି ପିଲାମାନଙ୍କୁ ମଣିଷ କରନ୍ତୁ ଭାଇ ଆ ଭଲରେ ରୁହନ୍ତୁ ହଉ ଠିକ୍ ଅଛି। ଆ ହଁ ବ ବହୁତ୍ ଭଲ ଲାଗିଲା ଆପଣଙ୍କ କଥା ହେଇକି ହଁ ଧନ୍ୟବାଦ ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।